ହେଲୋ।
ହେଲା ହଁ।
ହଁ କଣ କରୁଛ?
ନାଇଁ ସୋଇଥିଲି ଆଉ।
ଆ ତମ ଦେହ ଯୋଉ ଖରାପ୍ ଥିଲା। ଭଲ ହେଲା କି?
ନା ଭଲ୍ ଲାଗୁଥିଲା ଟିକେ ଯେ, ପୁଣି କଣ ଏଇନା ମାନେ ଭଲ ଲାଗୁନି।
ହେଲେ ତମେ ତ ଡାକ୍ତରକୁ ଯାଇ ପରାମର୍ଶ କରି ଆସିଥାନ୍ତ ହରି। ଆଉ ଏଇ ଛୋଟିଆ ଔଷଧ ଦୋକାନ୍ ରୁ ଆଣି। ଔଷଧ ଖାଇଲେ କଣ ହବ?
ନା ଅଛି ଯେ ପାଖରେ ଏଇଠି। ମାନେ ଯାଇନି ବର୍ଷା ହଉଛି ନା ବର୍ଷା ହେଲେ କେମିତି ଜିବି? ବର୍ଷା ଛାଡ଼ିଲେ ଯିବି ଆଉ।
ହଁ ବର୍ଷାରେ ଭିଜି ଗଲେ ଥଣ୍ଡା ଟା ପୁଣି ଥରେ ବଢ଼ି ଯିବ?
କାଲି ଯାଇଥିଲି ନା ବାହାରକୁ। ସନ୍ଧ୍ୟାରେ ହେଇ ମାନେ ବର୍ଷା ହେଲା ଏତେ ଜୋର୍ ସେ ଆଉ ମାନେ ସେଇଥିରେ ଓଦା ହେଇଗଲି। ସେଇଥିପାଇଁ ବେସି ହେଲା।
ହଁ, ହଁ। ହେଲେ, ଆଉ କଣ ଖାଇଲ?
ଆଜି ଫୁଲ୍ କୋବି ଆଳୁ। କଷା ବନେଇଥିଲୁ ଆଉ, ଭେଣ୍ଡି ଆଉ ଆମ୍ବୁଲ ଆଳୁ।
ହଁ ହଁ ଆରେ! ଆମ୍ବୁଲ କାହିଁକି ଖାଉଥିଲ, ଅଧିକ ଥଣ୍ଡା ହବ।
ସେଇଟା ଟିକେ ଭଲ୍ ଲାଗିଲା। ପାଟିକି ଟିକେ ଖଟା ଖଟା ନା, ଆଉି କିଛି ଭଲ୍ ଲାଗୁନି।
ହଁ ହଁ, ପାଟିକି ତ ଭଲ ଲାଗିବ। ଆମ୍ବିଳି ଜିନିଷ ଟିକେ ହେଲେ, ଥଣ୍ଡା ପାଟିକି ଭଲ୍ ଲାଗିବ।
ମାନେ?
ଆଉ, ମୁଁ ଆଜି ଆମର ହେଇଥିଲା ଏପଟେ ଚିଙ୍ଗୁଡ଼ି ମାଛ ମୁଣ୍ଡ ଛିଞ୍ଚିଡ଼ା ଘଣ୍ଟ। ଭାତ, ଡାଲି, ଆଉ ସାଲାଡ୍।
ବଢିଆ ଖାଇବା, ମୋର ଘାଣ୍ଟ ବହୁତ ପ୍ରିୟ। ମଁ ଚିକେନ୍ ବିରିୟାନୀ ଜାହା ନ ମାନେ, ଘାଣ୍ଟ ବହୁତ ଭଲ ପାଏ।
ହଁ। ହେଲେ, ଘାଣ୍ଟ କଣ କେମିତି ବନାଯାଏ, ତମେ ଜାଣିଛ କି?
ନା ଆମର କଣ ହୁଏଗଲା ଯୋଉ ମୋ ବି ଗଲା ପରେ ଏଗାର ଦିନ ଆମ ଏ ଆମ ସେୁଟେ। ମାନେ ଆମର ଭାତ ମାଛଘଣ୍ଟ ମାନେ ଭୋଜି ଦିଆ ହଇଯଉ। ମାନେ ଘାଣ୍ଟ ଟା ମାନେ ନିହାତି ହେଇଥିବ ଯାହାବ ଆଉ ହେଇଥାଉ।
ହେଲେ ସୁଧ ସୁ। ଶୁଦ୍ଧ ଶୁଦ୍ଧ କ୍ରିୟାରେ ଆମିଷ ମତେ ହୋଇଥାଏ।
ହଁ, ଆମର ସେଇଟା ଯାହା ହେଲେ ହବ। ମାନେ ମାଛ ଆଣିଲେ।
ହେଲେ, ଆମର ଏଇପଟେ ତ ସୂତ କାର୍ଯ୍ୟରେ କୌଣସି ପ୍ରକାର ଆମିଷ ଖାଦ୍ୟ ହୋଇନଥାଏ। ଏପରିକି ପିଆଜ, ରସୁଣ ମଧ୍ୟ ହଉ। ଆମର ତ ପିଆଜ, ରସୁଣ ମଧ୍ୟ ହୋଇନଥାଏ।
ନା, ଆମର ସୁଦ ମାନେ ଆଁ ସାଧା ହୁଏନି। ଆଇଁଷ ହିଁ ହୁଏ।
ହଁ, ହୁଁ।
କୋଉ କୋଉ ପଟେ କଣ ଅଛି ଯାହା ଆଉ, ଆଉ କେମିତି କଣ ଘାଣ୍ଟ ବନେଇଲେ?
ହେଲେ ଘାଣ୍ଟ କେମିତି ବନାଯାଏ ତମେ ଜାଣିବାକୁ ଚାହିଁବ କି, ତମେ କ-କେବେ ବନେଇବ?
ହଁ କହିଲେ ତ ବନେଇବି।
ହଁ ପ୍ରଥମେ ତିନିରୁ ଚାରି ପ୍ରକାର ପରିବା ତୁମେ ନେଇ ଆସିବ। ଅ ସାରୁ, ଆଳୁ, ବାଇଗଣ ଏବଂ କିଛି ଛ ଚଣା ମଞ୍ଜି, ଆଉ ଏକରୁ ଫାଳେ ଚଣା ମଞ୍ଜି ନେଇ ଆସିବ। ଏଇ ସବୁକୁ ତିନ, ଚାରି ପ୍ରକାର ପରିବା ତମକୁ ଯୋଉ ପରିବା ଭଲ ଲାଗେ ସେଇ ପରିବା ଚାରି ପାଞ୍ଚ ପ୍ରକାର ନେଇ ଆସିବ ସେ ସବୁ କା କା ଛୋଟ ଛୋଟ କାଟିକି ଭଲ ଭାବରେ ଧୋଇଦବ, ଠିକ ଅଛି। ହଁ ଭଲ ଭାବରେ ଧୋଇ ସାରିଲା ପରେ, ପ୍ରଥମେ ଆ ପ୍ରଥମେ କରେଇରେ ନେବେ, ତେଲ ନେଇ ଅ ତେଲ ନେଇ ସେଟା ତାପରେ ସୋରିଷକୁ ଜିରା ଟିକେ ଆଉ ଫୁଟଣ ଦେଇଦେବେ। ଫୁଟଣ ଦେବେ ତାପରେ କିଛିି ପିଆ କଟା ପିଆଜ ଏବଂ କିଛି ଟା ଟମା ଭାଜି କ ତମ ତରକାରୀର ବାସ୍ନାଟା ବହୁତ ବଢିଆ ହୋଇଥାଏ ଠିକ ଅଛି। ହାଲୋ ହଁ ତାପରେ ତମେ
ଶୁଣୁଚି।
ହଁ ହଁ କାଟି ରଖିଥିବା ସବୁ ପରିବାକୁ ସେଥିରେ ମିଶେଇ ଦବ। ମିଶେଇ ଦେଲା ପରେ ମିଶେଇକି କିଛି ସମୟ ରଖିବ। ଏବଂ ତାଙ୍କ ତାପରେ ତାକୁ ପିଠା ଖଡିକା ଦ୍ଵାରା ଧୀରେ ଆସ୍ତେ ଆସ୍ତେ ଗୋଳେଇ ଗୋଳେଇ ନବ, ଯେମିତି ସବୁ ପ୍ରକାର ସେଇରେ ତାପରେ ହଳଦୀ, ମରିଚ ଗୁଣ୍ଡ, ଲ ଆଉ ଲୁଣ ଯେ ଜିରା ଦବ ଧନିଆ ଗୁଣ୍ଡ। ଆଉ ତମର ମନ ପସନ୍ଦର ଯାହା ଏ କୋଉ ମସଲା ହେଇଗଲା ଗରମ ମସଲା, ଏଇ ସବୁ ଦେଇପାରିବ। ଏଇ ସବୁ ଦେଇକି ତାକୁ ଟିକେ ଟିକେ ଆସ୍ତେ ଆସ୍ତେ ଗୋଳେଇବ, ଆସ୍ତେ ଆସ୍ତେ ଗୋଳେଇବା ଦ୍ୱାରା ମସ ପରିବାଟା ଆସ୍ତେ ଆସ୍ତେ ଆ ଧିମା ଆଞ୍ଚରେ ସିଜି ସିଜି ଆସିବ। ସିଜି ସିଜି ଆସିଲା ପରେ, ସିଜି ସିଜି ଆସିଲା ପରେ ତମେ ତାକୁ ଧୀରେ ଧୀରେ ଗୋଳଉଥିବ, ତାପରେ ଆବଶ୍ୟକ ଅନୁଯାୟୀ ତମେ ତାଧେରେ ସେଥିରେ ପାଣି ଦେଇଦବ। ଆବଶ୍ୟକ ଅନୁସାରେ ପାଣି ଦେଲା ପରେ ସେ ଧୀରେ ଧୀରେ ଫୁଟିବା ଆରମ୍ଭ ହବ। ଏହାକୁ ପ୍ରେସର କୁକରରେ କରିବ ନାହିଁ ପ୍ରେସର କୁକରରେ କରିବା ଦ୍ଵାରା ଏଆ ଜଲ୍ଦୀ ହେଇଯାଏ ଆ କିମ୍ବା ତ ବଡ ପାତ୍ର ଯାହାର ପ୍ରେସର କୁକର ନଥିବ ଢା ସେପରି ନବ। ତାପରେ ଘାଣ୍ଟ ଆମର ହେଇଗଲା, ଯଦି ତମୁକୁ ମାଛ ଘାଣ୍ଟ ମାଛ ମୁଣ୍ଡ ଛେଚେଡା କିମ୍ବା ଚିଙ୍ଗୁଡି ଘାଣ୍ଟା ଯଦି ଦରକାର ପ୍ରଥମେ ଅନ୍ୟ ମାଛ ମୁଣ୍ଡ ନେଇ ଆସିଥିବ, ସେପରି ମାଛ ମୁଣ୍ଡକୁ କାଟି ଭା କା ମାଛ ମୁଣ୍ଡକୁ ଭଲସେ ଧୋଇଦବ ସେଥିରୁ ଲୁଣ, ହଳଦୀ ଦେଇ ସେଥିରେ ଲୁଣ, ହଳଦୀ ଦେଇ ତାକୁ ନେଲା ପରେ ତାକୁ ତାୱାରେ ଭାଇ ନେବ। ଭାଜି ସାରିଲା ପରେ ଅ ସେ ଭାଜିକି। ତୁ ପକେଇ ଦେଲା ପରେ ଲାଗିବ ଇଏ ହବ ସେଥିପାଇଁ ଅଳ୍ପ ଟିକେ ଚିଙ୍ଗୁଡି ନେଇ ଆସିବ, ଏମିତି ଦୁଇଶ ପଚାଶ ଗ୍ରାମରୁ ତିନିଶ ଗ୍ରାମ ଚିଙ୍ଗୁଡି ନେଇ ରେ ଆମକୁ ଚିଙ୍ଗୁଡିର ଫ୍ଲେଭର ସହିତ ଘାଣ୍ଟର ଫ୍ଲେଭର ମଧ୍ୟ ମିଳିବ। ଠିକ ଅଛି, ଚିଙ୍ଗୁଡିକୁ ଭାଜିଦବ ଭାଜିକି ସେଠାରେ ଯେତେବେଳେ ତମର ତରକାରୀ ପ୍ରାୟ ଅ ଅଶିପ୍ରଶି ଅସି ଷତ ହେଇଯିବ ସେଠାରେ ଧା ମୁଣ୍ଡ ଘା ମୁଣ୍ଡ ମା ଯୋଉ ଭଜା ମାଛ ଥିବ ତାକୁ ଛୋଟ ଛୋଟ ଗୁଣ୍ଡ କରିହବ ପିଠା ଖଡିକ ଦ୍ଵାରା ଗୁଣ୍ଡ କରିନବ ସେଥିରେ ଦେଇଦବ ଆଉ ଯାହା ଭଜା ଚିଙ୍ଗୁଡି ଅଛି ତାହା ମଧ୍ୟ ଦେଇଦବ। ତାପରେ ଟିକେ ଘୋଡେଇକି ରଖିଦବ ସେ ମଧ୍ୟ ଯେମିତି ସବୁ ଆମିଷର ଯୋଉ ଫ୍ଲେବର ଥାଏ ସେ ତା ସେଇ ତରକାରି ରେ ଯେମିତି ପୁରା ମିଶିଯିବ। ମିଶି ଗଲା ପରେ ଶେଷରେ ଧନିଆ ପତ୍ର ଦେଇ ଘୋଡ଼େଇ ଆଣି ଖାଇବ କେମିତି ଲାଗିବ ମତେ କହିବ। ମୁଁ ଯୋଉ ପ୍ରଣାଳୀ କହିଲି ତମକୁ ବୁଝିଲା ନା ବୁଝିଲା ନାହିଁ।
ହଁ ବୁଝିଲି ଏଥରକ ଯୁ ବାର ଥିବ ସେଇଦିନ ବନେଇବା ଆଉ।
ହଁ। ହେଲେ ତମେ ସବୁ ବାର ଆମିଷ ଖାଅ ନା କେବେ ଖାଅ କେବେ ଖାାଓନି।
ନା ମୁଁ ଶୁକ୍ରବାର ଆଉ ବୁଧବାର ରବିବାର ଆଉ ମଙ୍ଗଳବାର ଖାଲି ଗୁରୁବାର ଆଉ ସୋମବାର ଛାଡ଼ି ଦେଲେ ମୁଁ ସବୁବାର ଖା
ଏ ଶନିବାର ମଧ୍ୟ ଖା ଅ?
ହଁ।
ହଁ ହଁ।
ତମେ ତ ଏବେ ତମେ ଚିଙ୍ଗୁଡି ଘାଟା ବନେଇବା ଶିଖିଗଲ। ହେଲେ ତମର ସେପର ର ଆଉ କଣ ଖାଦ୍ୟ ଅଛି କି ଯୋଉଟା ମୁଁ ଆମର ଏଇଟ କେବେ ଆମେ ଖାଇ ନଥିବୁ।
ଆମର ବି ବନାନ୍ତି ଯେ ମୁଁ କଣ ଘରେ ନା। ଯୋଉ ମାଛ ମୁଣ୍ଡ ମାଛର ଲାଞ୍ଜ ମାନେ ର କି ଥାଏ ମୁଁ ସେମି କି ବନାଏ ଏ ଫାର୍ଷ୍ଟେ କଣ କରେ ନା ମସଲା ଯୋଉ ଆମର ଅଦା ର ଶୁଣ ର ପେଷ୍ଟ ଆଉ ପିଆଜ ଆଉ ଏଇଟାକୁ ତେଲରେ ଆଗେ କଣ ମାନେ ବିହନ ମସଲା ଟାକୁ କଷିଦବ ତାପରେ ମସୁର ଡାଲି ଆମେ ଅଳପ ଅଳପ ଟିକେ ପକାଓ ମସୁର ଡାଲି ଆଉ ମାଟିଆଳୁ ଆଉ ଆଳୁ ସେଇଟାକୁ ଛୋଟ ଛୋଟ କାଟିକି ସ୍କୋୟାର ସ୍କୋୟାର ମାନେ ଚାରିକଣିଆବାଲା ସେଗୁଡା ତାମ୍ ତେଲରେ ଟିକେ ଭାଜି କି ରଖିଦେଇଥାଓ ମାଟି ଆଳୁ ଆଉ ଆଳୁ ଆଉ ତାପରେ ମସଲା ରେ କଣ କରୁ ନା ମସୁର ଡାଲି ପକେଇ ଦଉ ମସୁର ଡାଲି ଯେ ଯଦି କଷି ହେଇଯିବ ମସଲା ସହିତ ତାପରେ ମା ଟି ଆଳୁ କୁ ଆଳୁ କୁ ପକେଇ ଦବୁ ହୁଁ। ତାପରେ ସେଇଟା ଟିକେ କଷିଦବୁ କଷିଦେଲା ପରେ ପାଣି ଦେଇଦବୁ। ପାଣି ଯେମିତି ମସୁର ଡାଲି ଟା ତ କମ ସମୟ ଲାଗିବ ନା। ଆଉ ଇଏ ଇଏବି ମାଟିଆଳୁ, ଆଳୁ ବି ଛଣା ହେଇକି ଥାଏ ସିଝି ଯାଇଥାଏ। ତାପରେ ଯେତେବେଳେ ସେ ଫୁଟିବ ସେତେବେଳେ ମାଛ ମୁଣ୍ଡ, ଲାଞ୍ଜ, ସବୁ ଭାଙ୍ଗିକି ହାତରେ ପକେଇ ଦଉ ତେଣୁ ତାପରେ ସେ ତାସହିତ ମିଶିଯିବ ମିଶି ଗଲାପରେ ତାକୁ କାଢିକି ଆଉ ଥରେ ତେଲ ପକେଇକି ପଞ୍ଚ ଫୁଟଣ ପକେଇ ଶୁଖିଲା ଲ ଲଙ୍କା ଗୋଟେ ଦିଇଟା ପକେଇକି ତ ସେଇଟା ଛୁଙ୍କଟା ମାନେ ତା ଦେହରେ ଦେଇଦଉ, କିନ୍ତୁ ସେଇଟା ବହୁତୁ ଭଲ ଲାଗେ।
ହେଲେ ଯେବେ ମୁଁ ତମ ଘ ହେଲେ ମୁଁ ଯେବେ ତମ ଘରକୁ ଯିବି ତମେ ମତେ ସେଇଟା ବନେଇକି ଖଇବ ତ।
ହଁ ନିଶ୍ଚିନ୍ତ।
ତମେ ଆମ ଘରକୁ ମଧ୍ୟ କେତ କେତେଳେ ଆସ ଆମେ ମେ ତମକୁ ଚିଙ୍ଗୁଡି ଘାଣ୍ଟ ବନେଇକି ଖୁଆଇବା ମୁଁ ତ ତମକୁ ପ୍ରଣାଳୀ କହିଦେଇଛି। ଥରେ ତମେ ବନାଅ, ତାପରେ ମୁଁ ବନେଇବି। ଦେଖିବା କୋଉଟା ଅଧିକ ଟେଷ୍ଟ୍ ସ୍ଵାଦ ଲାଗୁଚି।
ହଁ ସେଟା ତ ବନେଇଲେ ଜଣା ପଡିବ। ଆମେ କିନ୍ତୁ ତି ବନାଉ ମାଟି ଆଳୁ ଆଉ ଆଳୁ ମସୁର ଡାଲି ଏମତି ପନାଉ ଭଲ ଲାଗେ। ହେ
ଏଇଟା ଗୋଟେ ମାଛ ଡାଲମା ଟାଇପ୍ ର ହେଇଗଲା।
ନାଇଁ ନାଇଁ ସେଟା ସୁଖା ସୁୁଖା ହବ ନା, ମାନେ ପାଣି ରହିବନି। ଯେମିତି ଫୁଟିବ ଏଇଟାକୁ ପକା ହବ ସେଟା ଡାଲମା ହବନି। ମାନେ, ଶୁଖିଲା ଶୁଖିଲା ଘାଣ୍ଟ ଯେମିତି ହୁଏ ଏ ଯୋଉଟା କହିଲ ସେଇଟା ପରିବା ପଡିକି ହୁଏ, ସିଏ ଗୋଟାଏ ତାର ଗୋଟେ ଅଲଗା ପ୍ରକାର ଥିବ ନିହାତି ମାନେ ସ୍ଵାଦଟା, ଆଉ ଇଏ ଗୋଟେ ଅଲଗା ପ୍ରକାର ଲାଗିବ ଆଉ। ଏଇଟା ହିଁ ଭଲ ଲାଗେ। ମୁଁ ଟିକେ ସବୁ ପରିବା ପଡିଲେ ମତେ, ମତେ ଏଇଟା ଭଲ ଲାଗେ। ସେଇଟା ବନେଇଲେ ଜଣା ପଡିବନିନା, କୋଉଟା ବେଶୀ ଭଲ ଲାଗୁଛି
ହେଲେ ତୁମ ଘରୁ ପୂରୀ କେତେ ଦୂର?
ଆମ ଘରୁ, ଆମ ଘରଟା କେନ୍ଦ୍ରାପଡା କିନ୍ତୁ, ମୁଁ ରହୁଛି କଟକରେ। ତମ ଘର କଣ ପୂରୀ?
ନାଇଁ, ନାଇଁ, ଆମ ଘର ପୂରୀ ନୁହଁ। ଆମ ଘର ହେଲା ବର- ବ୍ରହ୍ମପୁର। ତମେ ତ ଗଞ୍ଜାମ ଜାଣିଥିବ?
ଗଞ୍ଜାମ, ବରହମପୁର ତ ମୁଁ ଯାଇଛି ବୁଲିବା ପାଇଁ।
ସେଠି ତମର କେହି ସମ୍ପର୍କୀୟ ରୁହନ୍ତି କି?
ନାଇଁ, ଆମେ ଯାଇଥିଲୁ। ବୁଢୀ ଠାକୁରାଣୀ ବରହମ୍ପପୁର ର ନା?
ହଁ।
ସେଠକି ଯାଇଥିଲୁ ଆଉ ବରହମପୁର ସବୁ ସବୁ ଜାଗା ଆମେ ବୁଲିଛୁ। ଆଉ କୋଉ କୋଉ ଜାଗା ଅଛି କହିଲ ମନେ ପଡୁନି?
ବ୍ରରହ୍ମମ ପୁର ପାଖରେ ଏପଟେ ଅଛି, ମା ମହୁରି କାଳୁଆ ଗୋଟେ ପ୍ରସିଦ୍ଧ ଶକ୍ତିପୀଠ ସ୍ଥଳ ଅଛି। ତା ସହିତ ଆଉ ଏପରି ଅନେକ କିଛି ଖାଇବା ପାଇଁ ଷ୍ଟ୍ରିଟ୍ ଫୁଡ ତମେ ଯଦି ଖାଇବ ଏହାର ବହୁତ ବଢିଆ ସ୍ଵାଦ ଆସିଥାଏ, ତମେ କେବେ ବ୍ରହ୍ମପୁର ଯୋଉ ଆସି ଥିଲ। କଣ କଣ ସବୁ ଷ୍ଟ୍ରିଟ୍ ଫୁଡ୍ ଖାଇଥିଲ?
ନାଇଁ ଆମେ କଣ କରୁ ପିକ୍ନିକ୍ ଯାଇଥିଲୁ ନା ତ ଆମେ ରୋଷେଇ ପାଇଁ ସବୁ ଜିନିଷ ନେଇଯାଇଥିଲୁ। ମାନେ ବୁଲାବୁଲି କରିକି ଆମେ ରୋଷେଇ କରିକି ଖାଇ ପିଇକି ଆସୁ। ହେଲା। ବରହମପୁର ରେ କୋଉ କୋଉ ଜାଗା ଗା, ଅଛି କହିଲ? ଆମେ ତ ବହୁତ ଜାଗା ଯାଇଛୁ। ଯୋଉ ଯୋଉ ଜାଗା ଅଛି ଆମେ ଯାଇଛୁ ସବୁ।
ହଁ ବ୍ରହ୍ମପୁରରେ ତ ଆଉରି କେତେ ଜାଗା ଅଛି ଏମିତି ସବୁ ମାର୍କେଟ ଅଛି ବୁଲିବା ପାଇଁ ସେ ପାଖ ପାାଖର ଆଖପାଖର ଭୈରବି ମା-ମା ଭୈରବି ମନ୍ଦିର ଶକ୍ତିପୀଠ ହାଇଗଲା। ହଁ ଆଉ ହଁ ପଞ୍ଚମା ହେଇଗଲା ଏକ ଯୋଉ ଗଣେଶ ମନ୍ଦିରଟା ସେଇ ତାର ଗୋଟେ ତିନି, ଚାରି, କିଲୋମିଟର ସେଇଠୁ ସେଇଟା ଗୋଟେ ଯାଇଥିବ।
ହଁ, ଆମେ ବହୁତ ଜାଗା ଯାଇଛୁ ନା ମନେ ପଡୁନି ଠିକ୍ ସେ ଯାଇଛୁ।
ପାଖରେ ତାରାାତିଣୀ ମନ୍ଦିର ହେଲେ ହେଇଗଲା, ସେଇଠୁ ଗୋଟ ବରମହ୍ମପୁର ଠୁ ଗୋଟେ ପନ୍ଦର ତାରାତାରିଣୀ ମନ୍ଦିର ତମକୁ କେମିତି ଲାଗିଲା?
ବହୁତ ବଢିଆ, ଆମେ ସେତେବେଳେ ରାତି ହେଇଗଲାଣି ଯାଇଥିଲୁ। ସେଠୁ ଆମକୁ କହିଲେ ଯେ କହିଲେ ଭାଲୁ ବାହାରିବ ଆମେ ଖାଲି ଦର୍ଶନ କରିକି ତାପରେ ମାନେ କମ ସମୟ ରହିଲୁ, କିନ୍ତୁ ବହୁତ ଭଲ ଲାଗିଲା। ରାତିରେ ଯାଇଥିଲୁ ମାନେଅନ୍ଧାର ତାର ହେଇଯାଇଥିଲା ପୁରା
ଆରେ, ଅନ୍ଧାର ହେଲେ ଏବେ ଯୋଉ ସେଠି ଯୋଉ ପରିକ୍ରମା ପ୍ରକଳ୍ପଟା ବନେଇଛନ୍ତି ନା, ସେଇଟା ବଢିଆ ଦେଖାଯାଉଛି।
ନାଇଁ ଆମେ ଯାଇଥିଲୁ ବୋଧେ ପାଞ୍ଚ ବର୍ଷ ତଳେ ମାନେ ପାଞ୍ଚ ବର୍ଷ କି ବେଶୀ ହେଇ ମାନେ ଭଲ ଲାଗୁଥିଲା କିନ୍ତୁ ପାହାଡ କଟା ହେଇକି ସବୁ ରାସ୍ତା ବନାଯାଇଥିଲା। ଆମେ ଏକାଥରେ ପଳେଇ ଗଲୁ ଗାଡିରେ ଉପରୁକୁ ତାପରେ ଦେଖିକି ବୁଲାବୁଲି କରି ଆସିଲୁ।
ହଉ ସମୟ ତ ହେଇଗଲାଣି ମୁଁ ରଖୁଛି ବର୍ତ୍ତମାନ।
ଆଜ୍ଞା।